ହାଲୋ।
ହାଲୋ, ଆଉ କ'ଣ କରୁଚ?
ଏଇତ ବସ୍‌ଚି ଛାତ ଉପରେ ଆଉ।
ନା ବର୍ଷା ତ ହେଇଥିଲା ଉପରବେଳେ ଆଡେ ହେଇଥିଲା। ଏବେ ଥଣ୍ଡା ପଡୁଛି ବୋଲି ଛାତ ଉପରେ ବସିଛି ଆଉ।
ଓହୋ, ଆଉ କଣ? ହଁ ଭାଇ ବର୍ଷା ହଉଥିଲା ତ ଆଉ ବର୍ଷା ଛାଡିଗଲାଣି। ଆଉ କଣ ଦୁ ଧାନ ମାନେ ଯେମିତି
ନା ଭାଇ ଆମେ ତ ସହର ଏରିଆରେ ରହୁଛ ଆମର ବିଲବାଡି କୋଉଠି।
ସହର ଏରିଆ ତୋମେ କଣ ଗାଁରେ ରହୁନ କି?
ନା ଆମର ତ ଏଇଟା ସହର ଏରିଆ ଆଉ।
ନା ସହର ଏରିଆ ଯେ ମାନେ ତୋମେ ନା ବିଲବାଡି କନ ଲୋକମାନେ ତ ସେରେ ବିଲାଡି କରିଥିବେ ନା ନାଇଁ?
ନା ଅଁ, ମୁଁ ଜାଣ ନା ନା ଆମର ନାଇଁ। ଗାଁ ରେ ଥିବ ସିଆଡେ କରିଥିବେ ଦାଦା ହରିଆ।
ଉଁ, ହୁଁ, ତାହେଲେ ଏବେ ବି ଗାଁରେ ନାହଁ? ହଁ ଆମର ଅଛି ବିଲ ବାଡି ଅଛି। ବିଲ ବିକା ହଉଛି। ତା ଧାନ ରୁଆ ଧାନ ବୁଣା ହେଇକି ଯେ ସରି ଧାନ ତଳି ପଡିଥିଲା ଯେ ରଜ ଯିବାରେ କେବେ ଶୀତଳ ଷଷ୍ଟି ସେଖେଣ୍ଡ ଦିନ ମାନେ ସ ତ ଉଣେଇଶ କୋଡିଏ ତାରିଖ ଆମେ ତଳି ପକେଇଥିଲୁ, ଯେ ବର୍ଷା ଦେ ଖିକିନା ତଳି ଯାଇ ପକେଇ ଦେଇଥିଲୁ। ତାପରେ ଆ, ଛାଡ଼ ଆଉ ବର୍ଷ ର୍ଷା ତ ସେଇ ଦିନଠୁ ବର୍ଷା ନଥିଲା। ଆଜି ହେଇଛି ବର୍ଷା ଆଉ କଣ।
ହଁ।
ହୁଁ, ହୁଁ।
ଏବେ ବି ବର୍ଷା ହଉଛି?
ନାଇଁ ବର୍ଷା ଛାଡ଼ିଗଲାଣି ଭାଇ।
ଆଉ ଏବେ କଣ କରୁଚ?
ଏବେ ବର୍ଷା ନାହିଁ, ଏବେ ବର୍ଷା ପୁରା କମ୍ପ୍ଲିଟ ହେଇଯାଇଛି ଛାଡି ଯାଇଛି। ଭଲ ହେଲା ଯଦି ବର୍ଷା ନ ହେଇଥାନ୍ତା, ତାହେଲେ କାଲି ଯାଇଥାନ୍ତି ବିଲକୁ ଆଉ। ବିଲକୁ ଯାଇ କିନା ପାଣି ବୋହିକିନା ଆଣିକିନା ବିଲ ତଳିରେ ପକେଇବାକୁ ପଡିଥାନ୍ତା। ମାନେ ବିଲ ଯେମତିି କି ଆମେ ଗୋଟେ ତଳି ପକେଇଲେ ବିଲରେ ପାଣି ନଥିଲେ ତଳି ଟା କଣ ହବ ନଷ୍ଟ ହବ ନା ହବନି?
ଓହୋ, ନାଇ ବର୍ଷା ହେଲେ ତୋମର ଟିକେ ଲାଭ ହେଇଗଲା ଆଉ।
ହଁ ଲାଭ ବୋଲି ଭଗବାନ ଡାକିରି ଯା ଏହି ହଉ।
ଆମ ଇଆଡେ ହେଇଥିଲା ବର୍ଷା ହୁଁ, ହୁଁ ଆଜି ଓପରବେଳେ ହେଲା ବର୍ଷ ଷା ମାନେ ବହୁତ ଜୋରରେ ବର୍ଷା।
ହଁ ପା ବହୁତ ଜୋରରେ ବର୍ଷା ହେଲା।
ଏବେ ଟିକେ ଥଣ୍ଡା ପଡ଼ିଛି ବୋଲି ଛାତ ଉପରେ ଆସିକି ବସିଥିଲି ଆଉ।
ଭଲ ନା ଆଉ ବସିବନି ଆଉ କଣ କରିବ? ଆଉ ଖାନା ଫାନା କଣ ଖାଇଛ?
ଏବେ ତ ଭା-ଭାଇ ଯାଇଥିଲା ଏବେ ଗୋଟେ ରୋଲ୍ ଟା ଆଣିଦେଇଥିଲା। ଏବେ ତ ରୋଲ୍ ଖାଇକି ଟିକେ ବସିଛି ଆଉ।
ଓହୋ! ଆ, ରୋଲ ଖାଇକି ରୋଲ କରୁଛ ନାଇ।
ହୁଁ, ଆଉ ତୋମେ?
ମୁଁ ଏଇ ଘରେ ପା ଖାଇଥିଲି ପକୁଡ଼ି ଖାଇଥିଲି ଆଉ। ତାଳ ପକୁଡି ଏ ସରି ତାଳ ପକୁଡି କହୁଛି। ପଣସ ପକୁଡ଼ି ତା ବେଳେ ଆମର ବେସନ ପକୁଡ଼ି ଦି ଆଡ଼ୁ ଖାଇଛି।
ଅଏ ହଁ ବର୍ଷା ପାାଗରେ ଏ ପକୁଡି ଖାଇଲ।
କଣ କରିବା ଆଉ ତୋମେ ଦାମିକିଆ ଜିନିଷ ଖାଇଛ ନା ଆଉ ଆମେ
ହୁଁ, ଆରେ ସେଟା ଭାଇ ଆଲା ବୋଲି ସିନା ଖାଇଲି। ନହେଲେ କୋଉଠି ଖାଇଥିଲି? ଦାମିକିଆ କଣ ଯାହା ସହିତ ଯୋଉ ବେଳେ ଯୋଉଟା ଭଲ ଲାଗେ।
ହଁ ଏଇଟା କଣ? ଏଇ ମେଘୁଆ ପାଖକୁ ମୁଢୀ ମିକ୍ସଚର ଆ ଆଉ
ପକୁଡି ଚା ଯଉ ସ୍ଵାଦ।
ଓହୋ, କାହିଁ କହିଲ? ଆଉ ତମେ ଯୋଉ ଜାଗାରେ ଅଛ ସେଠି କଣ ଦେବାଦେବୀ ମନ୍ଦିର ଭଲ ଭଲ ଅଛି?
ଆ ମୁଁ ଏଇଠି ଅଛି ହନୁମାନ ମନ୍ଦିର ଅଛି ଆମର ଏଇଠି ପଞ୍ଚମୁଖୀ ହନୁମାନ, ବିରଜା
ଓ ହ।
ଆଉ ତମ ସିଆଡ଼େ କିଛି ବଡ, ହଁ ତମ ସିଆଡ଼େ କିଛି ବଡ ବଡ ପର୍ବ ହୁଏ କି?
ବଡ ପର୍ବ ଭଳି ଦୋଳ ପୂର୍ଣ୍ଣିମା ହୁଏ।
ହୁଁ ଉଁ
ଆଉ ଆମର ଶୀତଳ ଷଷ୍ଠୀ କି ଯାତ୍ରା ଫାତ୍ରା ଯାତ୍ରା ହୁଏ ହୋଲି ମାନେ ବଡ଼ ଆକାରରେ ହୁଏବି ଆମର ଏପଟେ ବଡ଼ ଆକାରରେ ବୋଲି ଆମର ଶି ଶୀତଳଷଷ୍ଠୀଟା ଆମ ଗାଁରେ ବଡ଼ ପର୍ବ ହୁଏ, ଆଉ ଯୋଉଟା କି, ସବୁ ମୀନା ବଜାର ଠୁ ଧରିକି ସବୁ କିଛି ପଡେ ନା କଚପାଟି ପଡେ, ଦଣ୍ଡ ନାଚ ପଡ଼େ।
ବହୁତ ବଡ କରି ହଉଥିବ ଆଉ, ଆଉ ଫଙ୍କସନ ଫଙ୍କସନ କିଛି ହୁଏ?
ଫଙ୍କସନ ସବୁ କଣ? ଏ ହଁ ନାଚ ଫାଚ ହୁଏ ନାଚ କି ମାନେ ଆଣିକିନା ବି ମେଲଡ଼ି ଫେଲଡ଼ି କରନ୍ତି ସେଇଟା ଗୋଟେ ଗୋଟେ ହୁଏ ଆମର ଆଉ ଗୋଟେ ବଡ଼ ପର୍ବ ହୁଏ ଦଶହରା ପର୍ବ, ଭୁବନ ଗାଁ ପାଖ, ସିଏ ବି ଗୋଟେ ଏରିଆରେ ସେ ଏସିଆର ବଡ଼ ଗାଁ, ସେଠି ଭଲ ଆ ଦଶହରା ବେଳକୁ ଭଲ ମାନେ, ନାଚ ଗୀତ ଡିଜେ ଫିଜେ ବଜେଇ ସେ ପ୍ରସିଦ୍ଧ ପୁରା ଆଉ ରାବଣ ପୋଡ଼ି କରି ପୁରା ରଡରେ କରନ୍ତି। ସେ ବି ଭଲ ହୁଏ, ମେଢ ଫେଢ ତ ଠାକୁରଙ୍କର ମୂର୍ତ୍ତି ଫୁର୍ତ୍ତି ତିରିଶ ଚାଳିଶ ମୂର୍ତ୍ତି ଥିବେ, ବଳଦ ତିରିଶି ଚାଲିଶି ଟା
ଓହୋ, ମାନେ ବହୁତ ବଡ କରି ହୁଏ ଆଉ ଦଶହରା ଟା।
ପୁରା ବହୁତ ବହୁତ କଟକ ଦଶହରା ଭଳିଆ ହୁଏ। ଏ ଜାକ ପତ୍ର ଦଶହରା ଆଉ ଢେଙ୍କାନାଳ ତ ଲକ୍ଷ୍ମୀପୂଜା ସେତ ଅଲଗା ଆଉ ସେଇ ବହୁତ ବଡ ଧୁମାଧୁମ
ଆମ ଗାଁରେ ବି ହୁଏ ଲକ୍ଷ୍ମୀ ପୂଜା ପୁରା ବଡ କରି ହୁଏ, ଏବେ ଆଉ ଏତବେ ଆମର ପୂଜା ହେଲା, ମାନେ ଏଥର ଲକ୍ଷ୍ମୀ ପୂଜା ହେଲା, ଲକ୍ଷ୍ମୀ ପୂଜା ପରେ ଆମ ଗାଁରେ ପୁଣି କାଳୀପୂଜା ବି ହେଲା।
ହୁଁ, ନାଇଁ ସବୁ ଭୁ ଆମର ବାର ମାସ ତେରଟାଙ୍କ ପର୍ବ, ଏସିଆର ବଡ଼ ଗାଁ ଭୁବନରେ ହିଁ ହୁଏ। ଆମ ଗାଁ
ଆମ ଏଇଠି ହୁଏ ଲକ୍ଷ୍ମୀ ପୂଜା ବଡ ମାନେ ଆମର ଫାଇ ଦିନ ପୂଜା ହବ, ତା ପର ଦିନ ଭଜନ ସଙ୍ଗୀତ ହବ, ତାପରେ ମାନେ ଛୋଟ ପିଲା ମାନଙ୍କ ପାଇଁ ଖେଳ ପ୍ରତିଯୋଗିତା ହୁଏ ଆଉ, ସେମିତି ହୁଏ। ତା ପର ଦିନ ମାନେ, ମାନେ ଦିନେ ଛାଡିକି ତାପରେ ମାନେ ଯୋଉ ପ୍ରସାଦ ସେବନ ଖାଇବେ ହଜାର ଦୁଇ ହଜାର ଉପରେ ଲୋକ ମାନେ ସବୁ ଦୁଇ ହଜାର ଲୋକ ପୁରା ଖାଇବେ, ତାପରେ ତିନି ଦିନ ଫଙ୍କସନ ଥିବ, ଦିନେ ଆସିବେ ବୋଧେ ବାହାରୁ ଯୋଉ ମାନେ ଖାଲି ସେଇ ନାଚିବା ପାଇଁ ଆଉ, ଗ୍ରୁପ ଫ୍ରୁପ ଥାଏ ନା ସେଇ ସବୁ ତା ପରଦିନ ଗାଁ ଲ ମାନେ ଗାଁ ପିଲାମାନେ, ମାନେ ଗାଁରେ ଯୋଉ ଅଛନ୍ତି। ତାଙ୍କୁ ପ୍ରାଇଜ ଫ୍ରାଇଜ ଦିଆହୋଇ ଯୋଉ ଖେଳ ହେଇଥିଲା, ସେଥିପାଇଁ ଆଉ ଲାଷ୍ଟ ଦିନ ଆସିବେ ମାନେ, ଆସିବେ ସେ ଆକ୍ଟ୍ରେସ ଫାକ୍ଟ୍ରେସ୍ ନହେଲେ ସିଙ୍ଗର ଯୋଉ ବଡ ବଡ ସିଙ୍ଗଲ ବ୍ୟାଣ୍ଡ ଆସନ୍ତି ଆଉ ଶେଷ ଭସାଣି ଆଉ, ତିନି ତାପରେ ଦୁଇ ଦିନ ଛାଡି ଭସାଣି ଆଉ ସେଥିରେ ଆସିବେ ସେ କଣ ଅଘୋରି ବାବା ମାନେ ଆସିବେ ଥରେ ସେ ହଁ ଅଘୋରୀ ବାବା ପୁଷ୍ପା ଆଉ ଡିଜେ ତାପରେ ଯୋଉ ବଜାନ୍ତି ନା ଢୋଲ ଫୋଲ ସେମାନେ ଏମିତି କରି ହୁଏ ଆମ ପୂଜା ଆଉ ଏଥର ତ କାଳୀ ପୂଜା ହେଲା ବଡ କରି ଆଉ।
ହଁ ଭଲ ଆମର ତ ଅଷ୍ଟପ୍ରହରୀ ଜାଣିଥିବ କେମିତି ହୁଏ? ଅଷ୍ଟପ୍ରହରୀ ଯେତେ ଦେଖି ଦେଖିଲେ ଆମର ଏରିିଆରେ ଅଷ୍ଟପ୍ରହରୀ ଟା ପୁରା ଡାକେ ଅଷ୍ଟପ୍ରହରୀରେ ମିନିମମ୍ ଟା ଲୋକ ଲୋକ ପ୍ରଚୁର ଲୋକ ହୁଅନ୍ତି ମିନିମମ୍ ଲାଷ୍ଟ ଦିନ ଦଶ ହଜାର ପାଖାପାଖି ଲୋକ ଖାଆନ୍ତି ରୋଷେଇ ହୁଏ ଆଉ ନାଚ ଗୀତ କୀର୍ତ୍ତନ ହୁଏ କୀର୍ତ୍ତନ ମଣ୍ଡଳୀ ହରିନାମ ହରିନାମ କରିକି ଧରିକିନା ଗାଆନ୍ତି ଆଉ ପନ୍ଦର ସତର ଟିମ୍ ଆସନ୍ତି।
ଏତେ ଟିମ୍ ଆସନ୍ତି ନା।
ହୁଁ। ତାପରେ ଆମର କଣ କହିଲ ଆ ଲାଷ୍ଟ ଦିନ ବି ସେମିତି ନଗର କୀର୍ତ୍ତନ କରି ପୁରା ଧୁମାଧୁମ ରେ ଚକଲେଟ ଫକଲେଟ ଫୋପାଡି ଲୋକ ବହୁତ ଦୂର ଦୂରରୁ ଲୋକ ଆସନ୍ତି ବନ୍ଧୁବାନ୍ଧବ ଗାଁ ଟା ପୁରା ଭର୍ତ୍ତି ହୁଅନ୍ତି ନୂଆ ପ୍ୟାଣ୍ଟ ସାର୍ଟ ପିନ୍ଧନ୍ତି ସବୁ ମାନେ
ଅଲଗା ଗାଁରୁ ଆସନ୍ତି ବି ଦେଖିବାକୁ ଆସନ୍ତି ଭଲ ଖୁସି ଲାଗେ ଯାଇ ହଉ ଏ ଗାଁରେ ଭଲ ଗୋଟେ ଜିନିଷ ପାଳନ କରୁଛନ୍ତି ଦେଖିବାକୁ ସବୁ ଆସନ୍ତି ହରିନାାମ ଧରିଛନ୍ତି ବୋଲି ଆଉ।
ଏଥର ଅଷ୍ଟପ୍ରହରୀ ରେ ବି ହେଲା ମୁଁ ମାନେ ଆମ ଏଇଡେ ବି ହୁଏ ସେମତି ବଡ ବଡି ହୁଏ ସେ ଖାନ୍ତି ଦଶ ହଜାର ଲୋକ ଭଳିଆ ମାନେ ତିନି ଦିନ ହୁଏ ନା ମାନେ ଫାଇଭ୍ ଦିନ ଅଥିବ କଳସ ବସିବ ଫାଇଭ୍ ଦିନ। ତାପରଦିନ ତ ହବ ଆଉ ଶିବ ଜାଗର ଦିନ ହୁଁ କଣ ନଗର ଦିନ ମୋ ସହିତ ଗୋଟେ ହେଲା ଆଉ ମାନେ ଆମର ଏଜାମ ଚାଲିଥିଲା
ହଁ।
ଆଉ ଏଜାମ ଦେବା ପାଇଁ ମୁଁ କହୁଥିଲି ପା ମାନେ ଆମର ଡେଟ ଥିଲା ଯେମିତି ମାନେ ଏକ୍ଜାମ ସରିବ ତା ପରଦିନ ନଗର ବୁଝଥିଲି ନଗର ତ ଯିବି ଆଉ ପୁରା ବୁଲିବି କଣ ହେଲା ସେଇଦିନ ଓଡିଶା ବନ୍ଦ ହେଇଗଲା ଯୋଉ ଦିନ ଥିଲା ଲାଷ୍ଟ ଏଜାମ ଓଡିଶା ବନ୍ଦ ହେଇଗଲା ଆଉ ତା ପର ଦିନ ଥିଲା ଆମ ନଗର ନଗର ଦିନ ହେଇଗଲା ମୋର ଏଜାମ ମାନେ ମୋତେ ଏତେ ଏତେ ଖରାପ ଲାଗିଲା ସେଇଦିନ ଆସୁ ଆସୁ ଆଇଲିି ନଗର ସରିଲା ଆମର ମନ ପୁରା ଦୁଃଖ ଆଗ ମୁଁ ଭାବୁଥିଲି ଓଡିଶା ବନ୍ଦ ସେଇଦିନ ହେବାର ଥିଲା ମାନେ ଯଉଦିନ ବେଶୀ ଉୁଁ ଯୋଉ ଦିନ ବେଶୀ ମଜା ଆସେ ନଗର ଦିନ
ହଁ।
ସେଇଦିନ ହଁ ଏକ୍ସାମ ଟା ପଡିଗଲା ମାନେ ଏକ୍ସାମ୍ ଟା ପୁଣି ଏମିତି ଟାଇମ ରୋନ ଯିବ ଦଶଟା ତ ଏଇ ଗୋଟେ ବେଳେ ଗୋଟେ ନୁହେଁ ତ ସାଢେ ବାରଟା ସାଢ଼େ ବାର ଟା ରୁ ନା ନା ସରି ସରି ହଁ ସାଢେ ବାରଟା ରୁ ସାଢେ ତିନିଟା ଯାଏ। ଏମିତି ଟାଇମରେ ଆମ ଏକଜାମ ଟା। ଆଉ ଘରେ ସା ଆଗରୁ ଟିକେ ପଢିବାକୁ ପଡିବ ତାେଲେ ଏକ୍ଜାମ ଆଗରୁ ଟିକେ ପ୍ରିପାରେସନ ନବାକୁ ପଡିବ।
ହଁ।
ନହେଲେ ତୁମେ ଯାହା ପଡ଼ିଥିଲ ଟିକେ ପ୍ରିପରେସନ୍ ନେବ ସେଥିପାଇଁ ଆଉ ମୁଁ ଗଲିନି ବି।
ଓହୋ।
ସବୁ ସବୁ ହଁ କଣ କହୁଥିଲ?
ମୁଁ କହିଲି ଆଗକୁ ପଚାରୁଥିଲି ନା ତମର କଣ ପର୍ବ ମାନ କେମିତି କଣ ଗାଁ ରେ ପର୍ବପର୍ବାଣିୀ କଣ ହୁଏ?
ଆମ ପା ଗାଁ ରେ କହିଲି ବା ଆମ ଯୋଉ ଲକ୍ଷ୍ମୀ ପୂଜାଟା କହିଲି ସେଇଟା ଆମ ଗାଁ ରେ ସବୁ ମାନେ ଆମ ଆଖପାଖ ଯେତେ ଗାଁ ଅଛି ସବୁଠାରୁ ବଡ ହୁଏ ଆମ ଗାଁରେ ଲକ୍ଷ୍ମୀପୂଜାଟା।
ଓହୋ।
ଆଖ ପାଖରେ ମାନେ ଯି ମାନେ କମ୍ପିଟିସନ ହୋଉଥୁଲା ଆଗେ ଆମ ଗାଁଟା ମାନେ ଏଇ କେତେ କେତେବର୍ଷ ଏଇ କୋଡିଏ ବର୍ଷ ଖଣ୍ଡେ ନହେଲେ ତା ଉପରୁ ତା ଉପରୁ ମୁଁ ତ ଜନ୍ମ ହେଇନଥିଲି ସେତଳେ ତା ଆଗରୁ କରିଥିଲେ ଲକ୍ଷ୍ମୀପୂଜା। ସେତେଳେ ଏତେ ବଡ କରି ହୋଉନଥିଲା କିନ୍ତୁ ଏବେ ଧୀରେଧୀରେ ଆମେ କଲୁଣୁ ବୋହୁତ ବଡ କରି। ସବୁ ଗାରୁଁ ଆମକୁ ଦେଖିବି ସେମାନେ କରୁଚନ୍ତି ଆମ ଠାକୁର ଯୋଉ ଏଇ ବର୍ଷ ହେଲା। ଆମର ଆଣ ହୁଏ ବି ସେମିତି ବାର ତେର ଫୁଟ ଠାକୁର ସେମିତି ହୁଏ ବଡବଡ। ସେ ମାନେ ଆମକୁ ଦେଖି ଆମର ଯୋଉ ଠାକୁର ଯେମିତି ଡିଜାଇନ କରୁ ମାନେ ଆମର ନିଜର। ବନାନ୍ତି ଆମେ ସବୁ ମାଟି ଫାଟି ସବୁ ଆମେ ବୋହିକି ଆଣିବୁ ସବୁ ଆଣିବୁ କଲ ଫଳ କିଣିବାକୁ ସେ ସେଣ୍ଟ କାମରୁ ସବୁ ସବୁଥିରେ ଆମେ ସାହାଯ୍ୟ କରିବୁ। ଠାକୁର ପାଖରେ ରହିବୁ ସେ ମାଟିି ଶୁଗୁଡିବାରୁ ସବୁ ଛୋଟବେଳୁ ମୁଁ ଯିବିି ସେଠାକୁର ଯିଏ ବନେଇବେ। ସିଏ ବସିଥିବେ ମାନେ ତାଙ୍କ ସ ପାଖରେ ଯୋଉ ମାଟି ଅଣା ହୁଏ ମାଟିରେ ଯୋଉ ଧାନ ନା କଣ ପୁ ପୁ ଧାନକୁଟା ନା କଣ ପକାନ୍ତି।
ଅଗାଡ଼ି।
କଣ ହଁ ସେଇଗୁଡା ସେଇଗୁଡା ଆମେ ଚୋ ମାନେ ଟିକେ ମିଶେଇଦୋବୁ ଆମେ ଛୋଟ ଥିଲୁ ତ ଭଲ ଲାଗୁଥିଲା ସେତେବେଳେ। ଏଇଠି ସେମିତି ହୁଏ ଆଉ ବଡ କରି ଲକ୍ଷ୍ମୀପୂଜା। ଆଉ ତାପରେ ଆମ ଠାକୁର ଦେଖି ସେମାନେ ବି ସେଇଭଳିଆ ତା ପର ବର୍ଷ ଡିଜାଇନ କରନ୍ତି। ପୂଜାଟା ବଡ କରି ଆଉ।